ହ୍ୟାଲୋ ଆଜ୍ଞା ସାର୍ ନମସ୍କାର ସାର୍।
ହ୍ୟାଲୋ।
ଆଜ୍ଞା ସାର୍ ଆଜ୍ଞା।
ଆଜ୍ଞା।
ସାର୍ କୋଉଠୁ ଥିଲେ କି?
ସାରେ ନାରଙ୍ଗପୁର ରୁ କହୁଥିଲି।
ଆଜ୍ଞା।
ଆଜ୍ଞା, ଆପଣ? ଆପଣ କୋଉଠୁ କହୁଛନ୍ତି?
ଓ ରାମଚନ୍ଦ୍ରପୁରରୁ କହୁଥିଲି ମୁଁ ରାମଚନ୍ଦ୍ରପୁରରୁ ସେପଟେ ଲାଇନ୍। ବ- ଆନନ୍ଦପୁର ଲାଇନ୍ କିନ୍ତୁ ସେଟା ଯାଉଛି ଯେ ରା
ଆଜ୍ଞା।
ଆଉ ଆପଣ କାମ ଫାମ କଣ କରନ୍ତି?
କାଇଁ ଆଜ୍ଞା ସେ ଛେଳି ଆଜ୍ଞା।
ଆଜ୍ଞା ଛ-କଣ ଛେଳି?
ଆଜ୍ଞା ଚାରି ପାନ୍ସଟା ମୁଁ ଛେଳି ରଖିଛି।
ସେ ଆଉ କିଛି ନାହିଁ?
ରଖିକି ଆଜ୍ଞା ବି-ଆଜ୍ଞା ଛେଳି ଅଛି ଏ ପାନ୍ସଟା। ଆଉ କୁକୁଡା ଅଛି ସେଇ ଭଳିଆ, ରଖିକି ସେ ଗୋଟେ ମାନେ ବିଜେ ବିଜିନେସ୍ ଟାଇପ୍ ର ଗୋଟା କରୁଚି ଇନକମ୍ ପାଇଁ।
ଆଜ୍ଞା, ଆଜ୍ଞା। ମାନେ କଣ ସବୁ ନିଜେ ଆପଣ ରଖିଛନ୍ତି ନା କାର ମାନେ କିଣି ମାନେ ନିଜେ କିଣିଛନ୍ତି ନା
ଆଜ୍ଞା କିଣିଚି ନା କିଣିକି ଆଣିକି ରଖିଛି।
ଆଜ୍ଞା, ଆଜ୍ଞା।
ଆଜ୍ଞା, ଆପଣ ଜାଣିଥିବେ ଛେଲେ କୂଳା ଲାଭ।
ଆଜ୍ଞା ଜାଣିଛି ମାନେ ସେ ଗୋଟେ ଛେଳିରେ ତ ସେ ଚାହିଁଲେ ଆପଣ ଦଶ ପନ୍ଦର ରଖିନା ନା ପନ୍ଦର ନୁହେଁ। କୋଡିଏ ପଚିଶ ହଜାର ତ ଆରାମସେ ବାହାର କରିଦେବେ।
ଆଜ୍ଞା ଆପଣ ଜାଣିଛନ୍ତି ଛେଳି କେତେ କହ ଦିନିରେ ଛୁଆ ଯୋଉ ଦିଏ?
ଆଜ୍ଞା ସେମିତି ତ ମୋର କିଛି ନାହିଁ ଛେଳି ମୁଁ ତ ଜାଣିନି, କିନ୍ତୁ ଜାଣିଛି ମାନେ କଣ କେ ତେ ଥର ଦିଏ ଏ ମାନେ କଣ କହିଲେ?
ଆଜ୍ଞା ଶୁଣନ୍ତୁ ଆଜ୍ଞା ଶୁଣନ୍ତୁ ମୁଁ କହୁଚି, ଛେଳି ହଉଚି ପ୍ରତି କେତେଦିନ ଆମର? ଛଅ ମାସରେ ଥରେ ଦିଏ।
ଆଜ୍ଞା ଛଅ ମାସରେ ଥରେ ହୁଏ ନା?
ଆଜ୍ଞା। ଆଉ ଆପଣ ଜାଣିଥିବେ କୁକୁଡ଼ା ସିଏ ହଉଚି ଏକୋଇଶ ଦିନରେ ଏକୋଇଶ ଦିନରେ ଥରେ ଛୁଆ ଦିଏ।
ଆଜ୍ଞା।
ଯୋଉ ଅଣ୍ଡା ଉପରେ ବସିନିକି, ଆଜ୍ଞା ସେଇଟା ରେ ଏକୋଇଶ ଦିନରେ ଛୁଆ ଦିଏ।
ଏକୋଉଶ ଦିନ ରେ ଆଜ୍ଞା ଆଜ୍ଞା।
ଆଜ୍ଞା ଆଉ ହଂସ ଆଜ୍ଞା ହଂସ ଦେଖିବେ ତିରିଶ ଦିନରେ ହଂସ ଦେବେ ଛୁଆ। ଅଣ୍ଡା ହବ ଯୋଉ ଉପରେ ଉଷୁମ
ଆଜ୍ଞା।
ଆଜ୍ଞା ଆଉ।
ଆପଣ ହଂସ ବି ଅଛି ନା କଣ?
ଆଜ୍ଞା ହଂସ ମୁଁ ଥରେ ରଖିଥିଲି ଆମ ଘର ପାଖରେ ଏଇଟା ବହୁତ କୋତରା କଲେ ସେଥିପାଇଁ ବିକିଦେଲି।
ଆଜ୍ଞା ଆଉ ପଢାପଢି ଆପଣ କଣ କରୁଚନ୍ତି?
ଆଜ୍ଞା ପଢାପଢି ସେଇ ଗ୍ରାଜୁଏସନ ସଇଲା। ଏବେ ଘରେ ଅଛି ଏଇ ଦେଖୁଚନ୍ତି ତ ଏଇଭଳିଆ ଚାଲିଚି। ବେପାର।
ଆଜ୍ଞା।
ଆଜ୍ଞା।
କିନ୍ତୁ ଆଜିକାଲି ପଢାପଢି ମାନେ ଟିକେ ଯଦି କରିିବେ ଯଦି ଭଲ ଜାଗାରେ କୁଉଠି ରହିଗଲେ ସେଇଟା ଟିକେ ଭଲ ହୁଅନ୍ତା।
ଆଜ୍ଞା।
କିନ୍ତୁ ମାନେ ଗୋଟେ ସତ କଥା ମାନେ ଯଦି ଚାକିରି ଠୁ ଅଧିକ ମୋତେ ଲାଗେ ବିଜନେସ ଟେ ଆହୁରି ଭଲ।
ଆଜ୍ଞା।
କାହିଁକି ନା ବିଯିନେ ଚାକିରିରେ କଣ ସେ ଜଣଙ୍କ ଉପରେ ଜଣେ ରହିବ ମାନେ ସିଏ ତମକୁ କିଛି କହିପାରିବ କି ଗାଳି ଦେଇପାରିବ।
ଆଜ୍ଞା।
ଆଉ କିନ୍ତୁ ବିଜିନେସ ରେ କଣ ଆପଣ ନିଜ ଇଏରେ ନିଜ ଘରେ ନିଜେ ଠିଆ ହେବେ ଆପଣ ନିଜ ମଜିରେ ନିଜେ ବଞ୍ଚିବେ।
ଆଜ୍ଞା।
ଆଜ୍ଞା ତ ବିଜନେସ କିନ୍ତୁ ବିଜନେସ୍ ଟିକେ କଣ କହନ୍ତି ନା ମାନେ ଟିକେ ଖଟିଛି ମାନେ ଟିକେ କାମ ମାନେ ଖଟିବାକୁ ପଡେ ମାନେ କଣ କହିଲ ପ୍ରଥମେ ମୂଳ ଦ୍ଵାର ଟିକେ ଷ୍ଟ୍ରଙ୍ଗ୍ କରିତେ ପଡିବ।
ଆଜ୍ଞା ଆଜ୍ଞା ପଇସା ନହ ନହେଲେ ତ ଆପ ଆପଣ ବିଜନେସ୍ ଷ୍ଟାର୍ଟ କରିପାରିବେନି।
ଆଜ୍ଞା।
ଆଜ୍ଞା।
ତାପରେ ମୂଳ ଦୁଆ ଷ୍ଟ୍ରଙ୍ଗ କରିସାରିଲା ପରେ ତାପରେ ଯାଇକି ଆପଣ ଯାହା କରିବେ ମାନେ କଣ କହୁନ୍ତି ନା ମାନେ ଯଦି ଆପଣ ଥରେ ଷ୍ଟ୍ରଙ୍ଗ୍ ହେଇଗଲେ ମାନେଷ୍ଟ୍ରଙ୍ଗ୍ ମାନେ କଣ କହୁ ଆପଣ ଯଦି ମଜବୁତ୍ ହେଇଗଲ ଥରେ
ଆଜ୍ଞା।
ତ ସିଏ କଣ କୁହନ୍ତି ନା ଆପଣଙ୍କର ଆଉ ସେଏ ଆପଣ କିଏ ହଲେଇ ବି ପାରିବେନି।
ଆଜ୍ଞା ଠିକ୍ କଥା କହୁଚନ୍ତି ଆଉ ସାର୍ ଆପଣ କେବେ ବେପାର ଫେବାର କରଛନ୍ତି କି ନାଇଁ?
ଆଜ୍ଞା ବେପାର ତ ମୋର କିଛି ସେମିତି ନାହିଁ ମୁଁ ଏବେ ସେ ପଢାପଢି ସରିଲା।
ଆଜ୍ଞା।
ଡିପ୍ଲୋମା ମୋରଥିଲା ପ୍ଲସ ଟୁ ମୁଁ ଦଶମ ପଢିଲି ଦଶମ କେତେ ଦୁଇ ହଜାର ଅ ଏକୋଇଶିରେ ପାସକଲି
ଆଜ୍ଞା।
ତା ପରେରେ ପ୍ଲସ ଟୁ ପଢିଲି ଦୁଇ ବର୍ଷ ପ୍ଲସ ଟୁ ସାଇନ୍ସି ତାପରେ ସିଏ ପଢିଲି ଦୁଇ ବର୍ଷ ଏକୋଇଶ ବାଇଶି ତେଇଶିରେ ପାସହେଲି ତାପରେ ଡିପ୍ଲୋମା ବିଟେକେ କହୁଥିଲେ ଘରେ କିନ୍ତୁ ଡିପ୍ଲୋମା ମୁଁ କଲି
ଆଜ୍ଞା ଆଉ ସାର ଆପଣଙ୍କ ସାର ଆଣଙ୍କ ଯୋଉ ସ୍କୁଲଟା କୋଉ ସ୍କୁଲ କେମିତି କଣ ପଢୁଥିଲେ ଆଉ କଲେଜ ଫଲେଜ କୁହନ୍ତୁ।
ଆଜ୍ଞା ଆଜ୍ଞାମୁଁ ପଢୁଥିଲ ଓଡିଶା ସ୍କୁଲ ମାଇନିଂର ଇଞ୍ଜିିୟରିଙ୍ଗ୍ କେଉଁଝରରେ
ଆଜ୍ଞା।
ଆ ସେଠି ବହୁତ ବଡ କଲେଜ କ୍ୟାମ୍ପସ ଦେଖିବ ବହୁତ ଭଲ ଅଛି।
ଆଜ୍ଞା।
ମାନେ ତାର କଲେଜର ଚାରିପଟ ଦେଖିବେ ବହୁତ ସୁନ୍ଦର ଜାଗା ବହୁତ ଭଲ କଲେଜବି
ଆଜ୍ଞା।
ଆଉ ସେଠି ଆପଣତ ଜାଣିଥିବେ ଯେହେତୁ ଏଟା ଗୋଟେ ଟେକ୍ନିକାଲ ଲାଇନ। ମାନେ ରିସରଚ ମାନେ ଇଏ ଟାଇପର ଗୋଟେ ଲାଇନଟେ ସେଠି ମେକାନିକାଲ ଅଛି ଇଲେକ୍ଟ୍ରିକାଲ ମାଇନିଂ ମେଟାଲୋଜି ସିଭିଲ ତାପରେ ମେ କମ୍ପୁଟର ସାଇନ୍ସ ଅଟୋ ମୋବାଇଲ ଏଇରା ସବୁ ବ୍ରାଞ୍ଚ ସବୁ ମାନେ ବିଭାଗ ସବୁ ଅଛି।
ଆଜ୍ଞା, ଆଉ ସାର କେମିତି କଣ ଆପଣ ଆଜ୍ଞା ଆପଣ କେମିତି କଣ ପ୍ରବେଶ କଲେ ସାର ସେ ଯୋଉ ଇଏରେ ମାନେ ମାର୍କ ଦେଖିକିନା
ଆଜ୍ଞା ପ୍ରବେସ ନୁହେଁ ମୁଁ ଫାଷ୍ଟ ଆପଣ ଜାଣିନାହାନ୍ତି ମାନେ ମୁଁ ସେତେଳେ ଯେତେବେଳେ ଫର୍ମ ବାହାରେ ଗୋଟେ ମାନେ ଜାଗାରେ ପଢିବା ପାଇଁ ଗୋଟେ ଫର୍ମ ବାହାରେ
ଆଜ୍ଞା।
ମାନେ ଆବେଦନ ପ୍ରମାଣ ପତ୍ର ଗୋଟେ ଦେଇତେ ପଡିବ।
ଆଜ୍ଞା ଆଜ୍ଞା।
କିନ୍ତୁ ମୁଁ ସେଟା କଣ କରିଥିନା ଫିଲ ମାନେ ପୂରଣ କରିନଥିଲି ମୁଁ ଯେହେତୁ ଟିକେ ଖାମଖାଲି କରିଦେଇଥିଲି। ସେ ଡେ ଟାଇମ ପଳେଇଥିଲା। ତାପରେ ସିଏ କଲେଜ ତାପରେ ଦେଖିଲି ମାନେ କୋଉଟା ଭଲ କଲେଜ ତାପରେ ସେଠିକି ଗଲି ସେଠ ସେଠି ଯାଇକି ସେଠି ତାଙ୍କୁ ମାନେ ସ୍ପଡ ଆଡମିସନ ଗୋଟେ ବାହାରେ।
ଆଜ୍ଞା।
ମାନେ ଯଦି କୋଉ କଲେଜରେ କିଛି ସିଟ ଫାଙ୍କାଥିବ ତ ସିଏ ଗୋଟେ ବାହାରେ ଏତିକି ସିଟ ଫାଙ୍କା ଅଛିତ ଆପଣ କଥା ମାନେ ଏଇଠି ଯଦି ଚାହିଁବେ ମାନେ ଆପଣ ମାର୍କ ଅନୁସାରେ ସେ ରଖେଇବେ।
ଆଜ୍ଞା।
ଆଜ୍ଞା ତ ସେଇଠି ଯାଇଥିଲି ଯାଇ ପରେ ସିଏ ଦେଖିଲେ ମାନେ ମାରକ ହେଇଥିଲା ସେଇ ଅନୁସାରେ ସିଏ ବାହାରକଲେ ଗୋଟେଲିଷ୍ଟ। ମୋର ସା ତ ଆଠ ନମ୍ବରରେ ଆସିଥିଲା ମାନେ ଯାଇଥିଲୁ ଆମେ ମୁଁ ବୋଲି ନୁହେଁ ଆହୁରି ଶହେ ମାନେ ଶହେ କୋଡିଏ ଦେଡ୍ଶ ପିଲା ଭଳିଆ ଯାଇଥିଲୁ।
ଆଜ୍ଞା।
ତ ସେଠି ମାର୍କ ବାହାରିଲା ପରେ ରେ ମୋର ସାତ ଆଠ ନମ୍ବର ଆସିଥିଲା ତ ସେଠି ମୁଁ ନିଜ ମୋ ଇଏରେ ମତେ ଇଲେକ୍ଟ୍ରିକାଲ ପଢିବା ପସନ୍ଦ ଥିଲା। ତ ମୁଁ ଇଲେକ୍ଟ୍ରାଲ ଚୁଜ କରିଥିଲି।
ଆଜ୍ଞା।
ତାପରେ ପଢିଲି ସେଠି ତିନିବର୍ଷ ତିନିବର୍ଷ ପଢିକି ଏବେ ସରିଲା ମୋର।
ଆଜ୍ଞା। ଆଉ ଆଗୁ କଣ ପ୍ଲାନ ଅଛି?
ଆଜ୍ଞା ପ୍ଲାନତ ସେମିତି କିଛି ନାହିଁ ଯେ ଦେଖିଆ ଆପଣତ ବିଜନେସ ଲାଇନ ଲାଗିଗଲେନା ମୋର ଜବ ଯଦି କୋଉଠି ଲାଗିଯାଆନ୍ତା ଘରେ ଖୁସି ହୁଅନ୍ତେ ଆଉ କଣ।
ଆଜ୍ଞା, ଆଜ୍ଞା ଆପଣ ଧର୍ଯ୍ୟର ସହ ରୁହନ୍ତୁ ଆପଣଙ୍କର ଚାକିରି ହବ।
ଆଜ୍ଞା, ସେଇଟା ତ ଭଗବାନଙ୍କ ଇଚ୍ଛା ନା।
ଆଜ୍ଞା। ଆଉ
ଆଉ ଆପଣ ପଢ଼ାପଢ଼ି ବିଷୟରେ କିଛି କୁହନ୍ତୁ, କେମିତି କଣ ଗଲା ପ୍ଲସ୍ ଥ୍ରୀ, ଆପଣ ତ ଗ୍ରାଜୁଏସନ୍ କରିଛନ୍ତି।
ଆଜ୍ଞା, ସାର୍ ଦେଖନ୍ତୁ ଆଜ୍ଞା, ଫାଷ୍ଟେ ମୁଁ ହୋଉଛି ଆମର ଯୋଉ ଦଶମ ପରୀକ୍ଷା ଦେଇଥିଲି ହୋଉଛି ଆମର ଜନମଙ୍ଗଳ ସ୍କୁଲ୍ ରେ ପଢ଼ୁଥିଲି।
ଆଜ୍ଞା।
ଆଜ୍ଞା। ତା'ପରେ ପ୍ଲସ୍ ଟୁ ପଢ଼ିଲି ଯାଇକି-ଇ ଏଇ ରେକୁଟିଆ କଲେଜ୍ ଜାଣିଥିବେ?
ଆଜ୍ଞା, ଆୟାଁ।
ଆଜ୍ଞା। ସେଇଠି ଦି ବର୍ଷ ପଢ଼ିଲି। ଆଜ୍ଞା, ସେଠି ବି ଫୁଣି ଆମର ପ୍ଲସ୍ ଥ୍ରୀ କଲି-ଇ ସେଠି ବି। ଇକୋନୋମିକ୍ସ ଅନର୍ସ ନେଇଥିଲି। ଆଜ୍ଞା।
ତା' ପରେ?
ତା'ପରେ ଏବେ ସାର୍ ଆପଣ ଜାଣିଥିବେ-ଏ, ରେଜଲ୍ଟ ଆମର ଦୁଇ ହଜାର ଉମ୍ ପଚିଶିରେ ପାସ୍ ଆଉଟ୍ ହେଲି। ଆଉ, ଏବେ ଘରେ ଅଛି। ଟିକେ-ଏ ବେପାର ବେପାର ଫେପାର କରୁଛି ଏବେ।
ଆଜ୍ଞା। ଘରେ କିଛି ପ୍ରୋବ୍ଲେମ୍ ଫ୍ରୋବ୍ଲେମ୍ ଅଛି କି? ନା ସେମିତି କିଛି ନାହିଁ ଆପଣଙ୍କର?
ଏଇଆ ପ୍ରୋବ୍ଲେମ୍ ତ ନାଇଁ, ଆପଣ ତ ଦେଖୁଥିବେ ସବୁ ଏଇନା ଚାକିରୀ କେମିତି କଣ ହଉଛି। ସବୁ ଲାନ୍ ଞ୍ଚ ସବୁ ଲୁ ଦିଆ ନିିଆ ଚାଲ୍
ଆଜ୍ଞା, ଆଜ୍ଞା। ସେଟା ତ ସତ କଥା କାହିଁକି ନା ଆପଣ ଦେଖିବେ, ଯଦି ମାନେ ଶିକ୍ଷକ ଲାଇନଲେ ଯଦି ଯିବେ, ଦେଖିବେ। ଆଜି କାଲି ଯୋଉ ବାହାରୁଛି, କେତେ
ଆଜ୍ଞା।
ଆଜ୍ଞା, ସେଇଟା ତ ଆଜିକାଲି ତ ସେଟା ସବୁ ଆଡ଼େ ହେଇ ଗଲାଣି।
ଆପଣ ଯେତେ ପାଠ ପଢ଼ିଥାନ୍ତୁ। କିଛି ଲେ କିଛି ମାନେ ଆପଣଙ୍କୁ ଯୋଉ ଇଏ ଦେ-ଦେଖେଇ ବେନି। କିନ୍ତୁ ସେ ପଇସା ଦେଇଦେଲେ ତାଙ୍କୁ ହୋଉଛି, ଚାକିରୀ ସାଙ୍ଗେ ସାଙ୍ଗେ ତାଙ୍କର ଥୁଆ।
ଆଜ୍ଞା, ଆଜ୍ଞା, ସେଟା ତ ସତ କଥା।
ଆଜ୍ଞା। ସବୁ ଏମିତି କରି ଦିଅନ୍ତି, ଆଉ କଣ କରିଆ? ଆଉ!
ଆଜି ଖାଁ ଖାଇଥିଲେ କଣ ଆପଣ?
ଆଜ୍ଞା। ଖାଇ ଥିଲି ଆଜି-ଇ ଆମର ଆଜ୍ଞା, ପଖାଳ ଭାତ। ଜାଣିଛନ୍ତି ନା ପଖାଳ ଭାତ କଣ?
ଆଜ୍ଞା ଆଜ୍ଞା, ଜାଣିଚି। ମାନେ, ରାତିରେ ଭାତକୁୁ ପାଣି ପୁରେଇ ରଖନ୍ତି, ତାକୁ ସକାଳୁ ସିଏ ପଖାଳ ହେଇଯାଏ। କିନ୍ତୁ ପଖାଳ ଯାହା କହିବେ ସ କାଳୁ ଖ ଯଦି ଖାଇଦେବେ, କି ଗାଧୁଆ ମାନେ ଖରା ବେଳେ ଖାଇଦେବେ। ମାନେ ଦିନ ସାରା ଆଉ କିଛି ତମକୁ ଖୋଜିତେ ପଡ଼ିବନି।
ଆଜ୍ଞା ଆଜ୍ଞା। ଠିକ୍ କଥା କହିଲେ। ଆଜ୍ଞା, ପଖାଳ ଭାତ ହେଇଥିଲା।
ଆମ ଓଡ଼ିଆ ମାନଙ୍କର ତ ସେଟା ଉଁ ମାନେ କଣ କହିଲେ? ସବୁଠୁ ପ୍ରମୁଖ ଖାଦ୍ୟ।
ଆଜ୍ଞା।
ପଖାଳ ସହିତ ଯଦି କଣ ମାନେ କଣ କୁହନ୍ତି ନା? ଯଦି ଭଜା ଭୁଜି ହେଇକି, ଯଦି ପୋଡ଼ା ପୁଡ଼ି ଯଦି କଣ ହେଇଗଲା। ସେ ଆଉ କିଛି ଖୁସି ତାର ବୋହୁତ୍।
ଆଜ୍ଞା। ଆଉ, ପଖାଳ ଭାତ ସହିତ ଆଚାର ହେଇଥିଲା। ଆଉ ବଡ଼ି ଚୁରା ହେଇଥିଲା। ଆଜ୍ଞା। ଆଉ ଆଳୁ ଭଜା ହେଇଥିଲା, ଆଉ ପୋଟଳ କଷା ହେଇଥିଲା। ଆଜ୍ଞା ଏତିକି ହେଇଥିଲା।
ଆଜି ତ, ବୋହୁତ୍ ଆପଣଙ୍କର ଆଇଟମ୍ ହେଇଥିଲା ଆଜି।
ଆଜ୍ଞା ହଁ, ଆଜ୍ଞା ଆମ୍ବ ହେଇଥିଲା ଆମ୍ବ। ଆମ୍ବ ଯୋଉ ବାଇଗଣ ପଲେଇ ଆମ୍ବ।
ଆଜ୍ଞା, ଆପଣଙ୍କ ଆମ୍ବ ବାଡିରେ ହୁଏ ନା କିଣିକି ଆଣନ୍ତି।
ଆୟା, କିଣିକି ଆଣିଥିଲୁ ବଜାରରୁ।
ଆଜ୍ଞା ଆଜ୍ଞା।
ଆଜ୍ଞା।
ଆ ଆମରବି ସେମିତି କିଛି ନାହିଁ ଘର ପାଖରେ ସେ ଗଛ ବଛ ଅଛି ଆମରବି କିଣାକୁଣି ସବୁ। ପରିବା ଫରିବା ଆପଣ ଚାଷବାସ କିଛି ହୁଏ ନାହୁଏନି?
ଆଜ୍ଞା ଚାଷ ବାସତ ଏଇନା ବର୍ଷା ଟାଇମରେ ସବୁ ଆପଣ ଦେଖିଥିବେ ସବୁ ଲଗୁଅନ୍ତି କାକୁଡ଼ି ଜହ୍ନି ଭେଣ୍ଡି କେବଳ ଘରେ ଯୋଉ ଘର ଗୁଜୁରାଟ ମେଣ୍ଟେଇିବା ପାଇଁ ଯୋଉ ଲଗୁଅନ୍ତିକି ନାଇଁ।
ଆଜ୍ଞା ଆଜ୍ଞା ମାନେ ବାଡ଼ିରେ ଯେ ଛୋଟ ମୋଟ ଚାଷ କରନ୍ତି।
ଆଜ୍ଞା ଆଜ୍ଞା। ସେସାରା ଲଗା ହେଇଚି ଆଉ।
ଆଜ୍ଞା।
ଆ ଆପଣଙ୍କର ଲଗାକି ନାଇଁ।
ହଉ ଆଜ୍ଞା ମୁଁ ସେଇଟା କେବେ ପରେ କହିଦେବି ଆପଣଙ୍କୁ ମୁଁ ଏବେ ଟିକେ ବାହାରକୁ ଯିବି ପରେ କରିବି ଆଜ୍ଞା।
ଆଜ୍ଞା ବହୁତ୍ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇକି ଧନ୍ୟବାଦ ସାର୍।
ଆଜ୍ଞା।
ଆଜ୍ଞା।